ନମସ୍କାର ଆଉ ପିଲା କେମିତି ଅଛୁ
ହଁ ଭଲ କଣ ଆଉ ଫୋନ୍ ଫୋନ୍ ନାଇଁ ଗାଁ ଆଡେକୁ ଆସୁନ କେମତି ଏମିତି ହେଲେ କେମିତି କଣ ହବ
କାମ ଏତେ ବ୍ୟସ୍ତ ର ଭାଇ ଆଉ କୁଆଡେ ଯିବି
ହଁ ହଁ ତମେ ଆଉ ସେଇ କଥା କୁହନ ବା ହ ବୁଝିଲ ନା
ଆଉ ସବୁ ଘରେ ଭଲ ଅଛନ୍ତି ତ
ଅ କେମିତି କଥା ବୁଲଉଛି ଠିକ ଧରି ପାରୁଛି ଅ
ଆ ହେଲା
ହ ପିଲା କହିକି ତ ଖାଲି ଗଲେ ହେି କେମତି କଥା ହେଇଯାଉଛ ଘର ଆଡେ ଆଉନ କିଛି ନାହିଁ ଗାଁ ଆଡେ ଆସୁନ ଗାଁ ସାରା ଲୋକ ପୁରା ଝୁରି ଝୁରି ଯାହା ହେଲେଣି କୁଆଡେ ସେ ସହରକୁ ଭଲଛ ତମେ ଖାଲି ତ ପଇସା କମେଇବା ପଛରେ ଦୌଡିଲ ଭାଇନା ତମେ।
ଆଉ ତମେ ଯାଇକି ଯେତେବେଳେ ଭୁବନେଶ୍ୱର ବୁଲି। ପଳେଇଆଉଛ ଆଉ ଆମେ।
କାଇଁ ଆଉ। ହେଲେ ଆମେ ଗାଁ ମାଟିଟାକୁ ଛାଡୁଛୁ କି ଗାଁ ମାଟି ଗାଁ ମାଟି ନା ଆଉ ଏଇ କରୋନା ଆସିଲା। ସମସ୍ତେ ଆପଣ କେମିତି ଆସିକି ରହିଯାଇଥିଲେ ସେଇ ସମୟରେ ଯୋଉ ଆସିକି ନିବିଡ ସମ୍ପର୍କଟା ହେଇଥିଲା। ସେଇଟାକୁ ପା ଆମେ ଭୁଲି ପାରୁନୁ।
ଏ କରୋନା କଥା କାଇଁ ମନେ ପକଉଛ ସେଟା ମନେ ପଡିଲା ମାନେ ଗୋଟେ
ଯେଭଳି ଆମକୁ ଜ୍ଞାନ ଆପଣ ଦେଲେ। ଆମର ସେ କୃଷି କ୍ଷେତ୍ରଟା ଯୋଉ ଜମିଟା ଯୋଉ କରିରେ ଆମେ ବଢିଆ ଗେଣ୍ଡୁ ଫୁଲ ଚାଷ ଏଇ ଯୋଉ। ଫୁଲ ଚାଷରେ ଆମକୁ ଯୋଉ ମାନେ ଯଉ ଭଳିଆ ସାହାଯ୍ୟ କରୁଛନ୍ତି ସେଇଟା ହିଁ ଅତୁଳନୀୟ ଗାଁ ବାସୀଙ୍କ ପାଇଁ ସେ ଗୋଟେ ଆଶୀର୍ବାଦର ସଦୃଶ ହେଇଛି ମାନେ ଆପଣ ଯୋଉ ଇଞ୍ଜିନିୟରିଂ ପାଠଟା ପଢିଥିଲେ। ଯୋଉ କୃଷିରେ ନା କଣ କୃଷି ବିଭାଗରେ ମାନେ ସେଇଟା ଏକଦମ ଠିକ। କାମରେ ଆସିଲା ସମସ୍ତଙ୍କର ମାନେ ମୁଁ ଖାଲି ଟିଭିରେ ହିଁ ଶୁଣୁ ଥିଲି ଯେ ସିଏ ତାର ବଡ ଚାକିରି ଛାଡିକି ଏମିତି କଲା କିନ୍ତୁ ମୁଁ ଗୋଟେ ଆପଣ ଗୋଟେ ବଡ ଉପକୃତ ପାଇଲେ ଆଉ। ମାନେ ଆପଣ ଗୋଟେ ବଢିଆ ଜିନିଷଟା ଆମୁକୁ ଶିଖେଇଲେ। କେମିତି କଣ ଫୁଲ ଚାଷଟାକୁ କେମିତି କଣ ବୃଦ୍ଧି କରିବା କାରଣ ଆମର ଶୀତ ଅଞ୍ଚଳ ନା। ଠିକ ଜିନିଷଟା ଆପଣ ଜାଣିଛନ୍ତି ମଞ୍ଜି କଥାଟା। ସେଇଥିପାଇଁ ତ ଗାଁ ଲୋକ ଝୁରୁଛନ୍ତି ଆଉ ମୁଁ ଖାଲି ଟାରେ କହିଲି କି ଆପଣଙ୍କୁ।
ଯୋଉ ଜ୍ଞାନଟା ଆମ ପାଖରେ ଅଛି ସେଟାତି ଆମେ ଅନ୍ୟମାନଙ୍କୁ ଦେଲେ ଆମ ଜ୍ଞାନଟା ବଢିବ ନା। ଲୋକ କିଛି ଉପକୃତ ହେବେ।
ହେଲେ ଯେ ଆଉ ଟିକେ ଆମକୁ ଟିକେ ସେଇ ଯୋଉ ଉପକୃତ ହେଲୁ ତାର ଟିକେ ଇ ଇଏ କରିବାକୁ ଦିଅନ୍ତୁ ଟିକେ ଆସନ୍ତୁ ଟିକେ କେତେବେଳେ କଣ। ଗାଁ ସାରା ଲୋକ ଭାଇନା ଝୁରୁଛନ୍ତି ତମକୁ।
ଆର ମାସ ଯିବି ହେଲାରେ ଆର ମାସ।
ହୁଁ ହୁଁ ନାଇଁ ନାଇଁ ଏଇଟା ପୁରା ବେକାରିଆ କଥା।
ଆର ମାସ ଆସିଲେ ଗୋଟେ ଖାସି ଗୋଟେ କାଟିବା ହେଲା।
ହୁଁ ହୁଁ ତମେ ଆସ ଆର ମାସରେ ଖାସି କାଟିବା କି ବାରା଼ହା କାଟିବା ଦେଖିବା। ଆସ ଆଗ ତମେ ମୁଁ ଗୋଟେ ବାଗେଦା ଚିଙ୍ଗୁଡି ତମ ପାଇଁ ଆଣିଥିବି ହେଲା।
ହଁ ଯେ ଚିଙ୍ଗୁଡି ତ ଏତେ ମତେ ପସନ୍ଦ ନାହିଁ ଖାସି ଗୋଟେ ରଖିଥା ଏବେଠୁ ହେଲା।
ଏ ହେଲା କଥା ରହିଲା ଭାଇନା ଆସ। ତମେ ଆସ ଏବେ ଦେଖୁତ ଆମର ସେ ଭାଇନାଙ୍କୁ କହିବି ଯଦି ସରପଞ୍ଚ ଭାଇନାଙ୍କୁ ସିଏ ରେଡି ହେଇଯିବେ।
ଆଉ ଦଶ ଏଇ ପନ୍ଦର କି ଲେଖା ଖାସି ଗୋଟେ ହେଲେ ହେଇଯିବନି କି ବା?
ମା ଆରାମସେ ଆରାମସେ ଭାଇନା ଆମର ଯେତିକି ଆମର ଗୋଟେ ଗ୍ରୁପ ଅଛୁ ଯୋଉ। ଚାଷୀ ଭାଇ ଲୋକ ଆମେ ସବୁ ପୁରା ବଢିଆ ହବ। ହୁଁ ତୁମେ ଆସ ଭାଉଜଙ୍କୁ ଧରିକି ଆସ ଇଏ ପୁଅ ଝିଅ ଦି ଜଣ ଯାଙ୍କୁ ଧରିକି ଆସ। ତାଙ୍କୁ ଆମେ ଟିକେ ଦେଖେଇବୁ କଣ ସେମାନେ ଏ ଉଁ ଦଶମ ଜଣଙ୍କର ପ୍ଲସ ଟୁ ଜଣଙ୍କର ସରିଲା ନାଇଁ କି ତାଙ୍କୁ ଆମେ ପୁରା ଇଏ ଦେଖ।
ଫୁଲ ହେ ହେ
ମାନେ ନିଜର ମାନେ ପୁରା ଇଏରେ ଦେଖେଇବୁ ପୁରା।
କଣ ଯେ କଣ ଠିକ ଯେ
ଦେଖେଇବୁ ଯେ ଦେଖ ତମ ବାପା ଗୋଟେ କେଡ ବଡ ଲୋକ। ଏମିତି ଏମିତି ପାଠ ପଢ଼ିଲେ ସେ ସେ ପାଠ ପଢ଼ାଟାକୁ ଆସିକି ନିଜର ଗାଁର। କେମିତି ସେ ଉନ୍ନତି କରେଇଛନ୍ତି ମାନେ ପାଠ ଟାକୁ ଆଣିକି ନାଇଁ ଭାଇନା ଭଲ ହେଲା। ତମେ କିନ୍ତୁ ଆସିକି ଆମ ପଟେ ଭଲ ଜିନିଷ ଶିଖିଲ ଆମେ କଣ ଧାନ ଚାଷ ଖାଲି କରୁଥିଲୁ। ଏ ମୁଗ ଟିକେ ଆମର ମଟର ଚଣା ଟିକେ ଲଗେଇବାର ଯାହା। ସେତିକିରେ ହିଁ ଆମେ ଥିଲୁ ମାନେ ଏତେ ବଡ ଆଶା ସେ ଯୋଉ ଏ ଯୋଉ ଆମର କଣ ଏଇଟା ସବୁଜ ଘର ଯୋଉ କରିକି ତମେ ଯୋଉ କଲ। ମାନେ ଆମେ କେବେ ଭାବିିନଥିଲୁ। ଆମେ ଭାବୁଥିଲୁ ଟଙ୍କା ସବୁ ଆମର ଯିବ ବୁଢଯିବ ତଥାପି ତୁମେ ଯେଉଁଭଳିଆ ନିଜର ମାନେ ଅର୍ଜିତ ଧନକୁ ତମେ ବି ଲଗେଇଲ ମାନିଗଲି ଭାଇନା ସତରେ।
ଶୁଣ ଆମ ଗାଁ ଆମର ଲୋକ ଆମ ଗାଁ ରେ କିଛି କ୍ଷତି ହେଲେ ମତେ ଭଲ ଲାଗିବ କି। ଆମେ ଯାହାହେଲେ ବି ସେଇ ଗାଁରେ ବଢିଛୁ ସେ ଗାଁ ରେ ଖେଳିଛୁ ସେ ଗାଁ ନଦୀରେ ଡେଇଁଛୁ ସେ ଗାଁ ରେ ମାଟିି ଆମେ ଖାଇଛୁ ଗୋଡି ମାଟି ହେଇକରି ଆମେ ବଡ ହେଇକରି ସହରରେ ଏବେ ସିନା ଅଛୁ ଆଉ ସେ ଗାଁ ତ ଆମକୁ ମଣିଷ କରୁଛି ନା ଆଉ। ସେ ଗାଁ ର କିଛି କ୍ଷତି ହେଇଗଲା
ଶୁଣ ଏଇଠିକି। ଆଉ ଟିକେ ତମର କଣ ସେ ଜ୍ଞାନକୌଶଳ ଟିକେ ଲଗେଇ କଣ ଆଉ ଟିକେ ଅଧିକ ବୃଦ୍ଧି କରିବା। କଣ ଅଛି ସେ ସହରରେ ଖାଲି ଅମ୍ଳଜାନ ଭଲ ମିଳୁନି ଶୁଣୁଥିଲି କଣ ସବୁ ପୁଣି ସେ ଥଳି ଧରିକି ବୁଲୁଛନ୍ତି ଅମ୍ଳଜାନ ଥଳି ମୋ ଶୁଣିକି ବଡ ଦୟା ଲାଗିଲାଣି ଆମର ପୁଅ ଝିଅ ଦିଟାକ ଅଛନ୍ତି ଭଣଜା ଭାଣିଜି କେମତି କଣ ହବ
ମୋର ଆଉ ଦି ବର୍ଷ ରହିଲା ହେଲା ରିଟାୟାରମେଣ୍ଟ ହେଇଯିବି ସରକାରୀ ଚାକିରି ଅଛି ନା ହୁଁ। ଆଉ ଦି ବର୍ଷ ପରେ ରିଟାୟାର୍ଡ ହେଇଗଲେ ମୁଁ ପ୍ଲାନ୍ କରୁଛି ଗାଁରେ ଏକ ଆସିକି ରହିବେ ସହରରେ କିଏ ଆମକୁ କିିହଛି ନା କଣ। ମଲେ ମଲାପରେ ସେ ମରି ଯାଉଥିବୁ କିଏ ପାଟିରେ ଗୋଟେ ପାଣି ଦବାକୁ ଲୋକ ନାହାନ୍ତି।
ପଡିଶା ଘର ଲୋକ ଜାଣିନାହାନ୍ତି ପୁରା ଆପଣ କହୁଥିଲେ ଆରେଥର। ଆଉ ଏଇଠି ଆସିକି ଆପଣ ରୁହନ୍ତୁ ତ ଖଣ୍ଡିଆ ଟିକେ ହେଇଯିବ ବୋ ଗାଁଟାକ ଲୋକ ଆସିବେ ବ୍ୟାଣ୍ଡେଜ୍ ଭିଡ଼ିବାକୁ।
ସେଇଥିପାଇଁ ତ ମୁଁ ସହରରେ ଯୋଉ ଘର କିଣିଥିଲି ସେଟା ବିକାବିକି କରିଦେଇକି
ନାଇଁ ନାଇଁ ଭାଇନା ସେଇଟା ଥାଉ ନହରେ କେତେବେଳେ କଣ ଆମ ଗାଁ ଲୋକ ଯିବାନି କେତେବେଳେ। ଏଇ ଯୋଉ ଆମର ଫୁଲ ଚାଷ ଟା ହେଇଛି ଭାଇନା ତମେ ତ ନିଜେ ବୁଦ୍ଧି ଦେଇଥିଲ ଏମିତି କହୁଛ ଯେ। ସେ ଘରଟା ଥାଉ ନହଲେ ଗୋଦାମ ହିସାବରେ ସେଇଟାକୁ ଗୋଟେ ବ୍ୟବହାର କରିବା। ଆମ ଗାଁ ଲୋକ କେତେବେଳେ କଣ ଯିବେ କାରଣ ଆମର ପର ପିଢିଟା ଆଉଛନ୍ତି ନା। ପିଲାମାନେ କେତେବେଳେ କଣ ପାଠ ପଢିବେ ବଲି ଯିବେ ନହେଲେ।
ସେ ପଦିଆ ର ପିଲା କଣ କରୁଛିରେ।
କାଁ ସିଏ ତ କଣ କରିକି କଣ ଗୋଟେ ବସିଛି ଦଶମ ପାସ୍ କଲା ତାପରେ କଣ ଗୋଟେ ଡିପ୍ଲୋମା ପଢିଲା ନା କଣ ଡିପ୍ଲୋମା ଟା ତମ ଲାଇନ ର ତ ଟିକେ ନାଇଁ କି
ଡିପ୍ଲୋମା କରିବ କଣ ପାଇଁ ବା ତାକୁ ମୁଁ କହିଥିଲି ଗ୍ରା ଗ୍ରାଜୁଏସନ ଯାଇକି ଯାଏ ପଢା ବୋଲି ତାକୁ କହିଥିଲି।
ହଁ କେ ଡିପ୍ଲୋମା କଲା ସିଏ କଣ ଆଉ ଜାଣିନି। କିନ୍ତୁ ଭଲ ତାର ବୁଦ୍ଧି ଭଲ ଅଛି। କାରଣ ତମକୁ ସେ ସମୟରେ ସିଏ ବହୁତ ସାହାଯ୍ୟ କରିନଥିଲା।
କେତେ ସାହାଯ୍ୟ କରୁଥିଲା ଆଉ ସେ।
ଯୋଡିବାରେ ତାର ଫାରରେ ତାର ସେ ବୁଦ୍ଧିଟା ସେଇଟା ଥିଲା ନା ତାର ସେଇ ସେଇଥିପାଇଁ ତାକୁ ସେଇଟା ପଢେଇ ଦେଲା ପରେ ସିଏ କଣ ସେ ତାକୁ ଯନ୍ତ୍ରପାତି ବିଭାଗରେ ଡିପ୍ଲୋମା ପଠେଇଲା ନା ଏମତି କଣ ଗୋଟେ।
ହଁ ଟିକେ ମୁଁ ତା ସହିତ କଥା ହେବି କେତେବେଳେ ଆଉ ତାକୁ ଗୋଟେ କୋଉଠି ଏନଗେଜ କରିଦବା।
ତମର ଏଇ ଯୋଉ ଅବସର ନେଲା ପରେ ତମେ ଆସିବାକୁ ବାହାରିଛ ନାଇ।
ହଁ ଆଉ ଅବସର ନେଲା ପରେ ଆଉ ସହରରେ କିଏ ଚିଛି ନା କଣ
ସେ ଘର ଟା ନିଜ ଜାଗା ତ ଭାଇନା ତମର ନିଜ ଘର ଆଗ ତୋଳିଦେଲ ନାଇଁ କି?
ହଁ ନିଜର ନା ଆ କେତେ ପଇସା ଖର୍ଚ୍ଚ ହେଲା ଅ।
ଭାଇନା ଥାଉ ସେଇଟା ବା। ମାନେ ଦେଖ ତମର ତ ତମ ଘର ଆମେ କଣ କିଛି କହିପାରିବୁ କିନ୍ତୁ ମୁଁ କହିବି ଯେହେତୁ ସହରଟା ପାଖ ହେଉଛି ଟିକେ ଆଉ ତମେ ତ ଗାଁ ପ ପୁରା ଉତ୍ସର୍ଗୀକୃତ ଅଛି ତମର ପଇସା ପତ୍ରର ତ ଏମିତି କିଛି ଅଭାବ ନାହିଁ। ଥିବ ବୋଲି ନଥାଉ ତମେ ବି କେତେବେଳେ ଭାଉଜଙ୍କୁ ଧରିକି ଯିବନି କି? କେତେବେଳେ ମନ ଆଉ ପୁଅ ଝିଅ ବି
ନା ସହର ଆଉ ଯିବୁନି କି ଆଉ। ପିଲାମାନେ ବଡ ହେଇଗଲେ ଚାକିରି ବାକି ଚାକିରି ବାକିରି କଲେଣି ବାହାସାହା ହେଇଗଲେଣି ସେ ତାଙ୍କର ଗୋଟେ ଅଛି ପ ଫରେନ୍ କଣ୍ଟ୍ରିରେ ଅଛି। ସେ ସେ ସେ କଣ୍ଟ୍ରିର ନାଁ ବି ମୋ ପାଟିରେ ଆସୁନି କଣ ସେଇଟା। ହଁ ୟୁଗାଣ୍ଡା ୟୁଗା ନାଇଁ ନାଇଁ ଉଗାଣ୍ଡା ଉ
ଉଗାଣ୍ଡା ଓହୋ ହୋ ଆମର ବୋଧେ ଆ ଆଫ୍ରିକାରେ ବୋଧେ ଅଛି ଆଉ ଆଫ୍ରିକାର ଉତ୍ତର ଭାଗକୁ ଆଉ।
ଆଫ୍ରିକା କି ସେ କଣ କୋଉ ମହାଦେଶ କେଜାଣି?
ଭାଇନା ତମେ ଗୋଟେ ଏଡ ବଡ ଚାକିରିଆ ଲୋକ ହେଇକି ତମ ପୁଣି ମୁହଁରେ ଆସୁନି କି କଥା।
ଆମେ ଆଉ ସେତେ ଜଞ୍ଜାଳ ଭିତରେ ନାଇଁ ବାବା ଆମେ ସରକାରୀ ଚାକିରିଆ ବଲେ। ଆମର ଅଫିସ୍ ଭଲ ତ ଆମେ ଭଲ ହୁଁ। ଆ ପିଲା ତାର ମଣିଷ ହେଲା ତାର ଅ ପରିବାର ଧରିକି ସେ ତା ରହିଲା ସିଆଡେ।
ନାଇଁ ଭାଇନା ଏଇ ଯୋଉ ତମେ ଯୋଉ ଯଉ ଫୁଲ ଚାଷଟା ଶିଖେଇଥିଲ ଗାଁବାସୀଙ୍କୁ ପୁରା ମାନେ ସମସ୍ତେ କୃତାକୃତ୍ୟ ହେଇକି ଅଛନ୍ତି କୃତଜ୍ଞ ହେଇକି। ଆସିବା ଆଉ ଥର କିଛି ଗୋଟେ କରିବା ମୁଁ ଭାବୁଛି। ଡାଳିମ୍ବ ଚାଷଟା ଆମ ଅଞ୍ଚଳରେ ହବ କି ଭଲ?
ଡାଳିମ୍ବ ହବ ଡ୍ରାଗନ ଫ୍ରୁଟ୍ ଲଗେଇଲେ ହବ।
ସେଇଟା ଭଲ କି ଭାଇନା ମାନେ ଭଲ ଲାଭ ହବ ସେଗୁଡାରେ?
ଷ୍ଟ୍ରବେରୀ ଡ୍ରାଗନ୍ ଫ୍ରୁଟ୍ ଏଗୁଡା ତ ପୁରା ପଇସା ବାଲା ଫଳ ଗୁଡା।
ଶୀତ ଦିନ ଆମ ଶୀତ ଅଞ୍ଚଳ ନା ବଢିଆ ରହିବ।
ଡ୍ରାଗନ୍ ଫ୍ରୁଟ୍ ତମେ ଲଗେଇବ ମାର୍କେଟ ରେ ତିନିଶହ ଟଙ୍କା ଲେଖାଏଁ ବିକିବ। ଆ ଷ୍ଟ୍ରବେରୀ ହୁଁ।
ମାନେ ସେଉ କୁ ବି ପୁରା କାଟି ଦଉଛି।
ହୁଁ।
କିନ୍ତୁ ମୁଁ ଶୁଣୁଥିଲି ତାର ଏତେ ଇଏ ନାହିଁ ଅଧିକ ମାର୍କେଟ ନାହିଁ ବୋଲି।
କାଇଁବା ମୁଁ ମାର୍କେଟିଂ କରେଇବି କାଇଁ ବ୍ୟସ୍ତ ହଉଛ ମୁଁ ନେଇକି ସହରରେ ମାର୍କେଟିଂ। ଏସବୁ ଲୋକ ଠିକ୍ କରିବି।
ଭାଇ ନା ସେଇଥିପାଇଁ କହୁଛି ଏ ଘରଟା ଥାଉ ବଡ ଘରଟା ନା? ତମର ତ ହେଇଟା ଗୋଟେ ଯେମିତି ହେଲେ କୋଟିଏ ଖଣ୍ଡେ ହେଇଯିବ ଭାଇନା ନାଇଁ?
ଏ ହବ ତମେ ଏ ଗୋଟେ ପଇସା ପତ୍ର କଥା କହିଲେ ମୁଁ ଆଉ କଣ କହିବି କୁହ?
ନାଇଁ ବା ନାଇଁ ଏଟା ଥାଉ ଆମର ଗାଁ ଆଡୁ ପିଲା ଗୁଡା ଯିବେ ନା ଗାଉଁଲି ପିଲା ଗୁଡା। କିଏ କେତେବେଳେ ପଢିବାକୁ ଆଉ ଥାଉ ସେଇଟା ଗୋଟେ
ତମେ କହିଲ ମାନେ ସେଠି ରହିଲା ଆଉ।
ହଁ ହଁ ଥାଉ ଭାଇନା ସେଇଟା।
ଅଦିଆ ର ପିଲାକୁ ଟିକେ ମୋତେ ସେ ଲାଇନ ଅପ୍ କରିବାକୁ ଇ
ନାଇଁ ନାଇଁ ତାକୁ ଗୋଟେ କଣ କରିବା। ସିଏ ତମକୁ ସେଇ ଯୋଉ ତାର ଫାର ଯୋଡିବାରେ ବହୁତ ସାହାଯ୍ୟ କରିଥିଲା ଯୋଉ। ସେଇଟା ଜାଣିକି ତା ବାପା ତାକୁ ଡିପ୍ଲୋମା ପଢେଇଦେଲା ଆଉ।
ସେଇଥିପାଇଁ ତ କହୁଛିି ପଦିଆ ମତେ ଏତେ ସାହାଯ୍ୟ କଲା। ତାକୁ ଗୋଟେ କୋଉଠି ଗୋଟେ ଚାକିରି ରେ ପୁରେଇବାକୁ ମୋତେ ଇଚ୍ଛା।
ନାଇଁ ନାଇଁ ଚାକୁ ତାକୁ ଗୋଟେ କୋଉଠି ଚାକିରି ରେ ଲଗେଇଦିଅ ଏକା ଲାଗି ପଡକି। ହଁ। ସେ ସରକାରୀ ହଉ କିମ୍ବା ବେସରକାରୀ ହଉ ଯାହା ବି ହଉଛି ହଉ।
ହଁ।
ବା ବୁଲା କରିକି କାହାକୁ ବଡ ବାବୁଙ୍କୁ କରେଇ ଦିଅ ତାକୁ ଟିକେ ଆଉ।
ହୁଁ।
ଆଜ୍ଞା।
ଆଉ ଆମର ସେ ଯୋଉ ଏ, ଗ୍ରନ୍ଥାଗାରାର ଜଣେ ସାର୍ ଥିଲେ ଭଲ ଅଛନ୍ତି ନା?
ହଁ, ହଁ ସେ ଗ୍ରନ୍ଥାଗାରିକ ସିଏ ଭଲ ଅଛନ୍ତି। ଛୋଟିଆ ଗ୍ରନ୍ଥାଗାରର ତ ଆମର ଆଉ କଣ କରିବା। ସିଏ ତ ବହୁତ ମାନେ ହଉ ମାନେ ଉପଯୋଗୀ ଲୋକଟେ ସିଏ ଗୋଟେ। ବହୁତ ସାହାଯ୍ୟ କରିଛନ୍ତି ଆମକୁ। ଆମର ଯୋଉ ଫୁଲ ଚାଷଟା ହେଲା ଆମେ କିମିତି ଆଉ ସହରକୁ ନେଲୁ କି? ତାଙ୍କର ସେ ଯୋଉ ଗାଡିଟା ଗୋଟେ ନଥିଲା କି ଟ୍ରେକର୍ ଗାଡିଟା।
ହୋ, ହୋ, ହୋ, ହୋ।
ସିଏ ପୁରା ଦେଇଦେଲା ପରା ଗାଁ ଲୋକଙ୍କୁ, ନିଅରେ ଏଇଟା କର ବୋଲି। ସିଏ ବି ଗୋଟେ ମାନେ ବହୁତ ଦୟାବାନ ଲୋକଟା ଗୋଟେ। ତୋମ ଦି ଜଣ ପାଇଁ ଲୋକଙ୍କ ପାଇଁ ହିଁ, ଆମର ଗାଁଟା ପୁରା ଉଁ, କୃତଜ୍ଞ ହେଇକି ଅଛୁ।
ଅ, ସେ ସାର୍ ଙ୍କୁ ଟିକେ ମୋର ଜୁହାର ଦେଇଦେବେ।
ହଁ, ହଁ ତାଙ୍କୁ ଜଣେଇଦେବି।
ହୁଁ, ତାଙ୍କୁ ବହୁତ ମନେ ପକଉଚି ବୋଲି କହିଦେବେ।
ନିହାତି, ନିହାତି, ଲୋକଟା ବି ସେମିତି ନା। ଆପଣଙ୍କୁ ଯେମିତି ଆମେ କିଏ ବି ଭୁଲି ପାରୁନୁ। ତାଙ୍କ କୁ ବି ଆମେ ଭୁଲି ପାରିବୁନୁ। ଦି ଜଣଙ୍କର ମହତ୍ଵ ବହୁତ ଅଛି। ଆପଣ ଆସନ୍ତୁ ହେରି। ଏଇଠି ଆମ ତାଙ୍କ ଆ, ଆପଣଙ୍କୁ ସରପଞ୍ଚ, ତାଙ୍କୁ ନାୟକ ସରପଞ୍ଚ ଆମେ କରେଇଦବୁ।
ନାଇଁ, ନାଇଁ, ନାଇଁ, ମୁଁ ସେ ରାଜନୀତିରେ ପଶିବାକୁ ଚାହୁଁନି।
ହବ ଯଦି ବିଧାୟକ ନହଲେ ଠିଆ କରେଇଦବୁ ଆମେ। କିଛି ଚିନ୍ତା ନାହିଁ।
ନାଇଁ, ନାଇଁ ମୁଁ ଗାଁରେ ଆସିି କି ଶେଷ ନିଶ୍ୱାସ ଗାଁରେ ଶାନ୍ତିରେ ସେଇ ସନ୍ଧ୍ୟାରେ ଗୋଟେ ଖଟି ହବ ମଣ୍ଡପରେ। ସକାଳେ ପୁଣି ପଖାଳ ଭାତ ଟିକେ ବାଜିବ। ସ ଆ, ଗାଁ ମଠରେ ଗୋଟେ କୀର୍ତ୍ତନ ଫିର୍ତ୍ତନ ହବ। ଏଇସବୁ ମୋତେ ଟିକେ ଇଚ୍ଛା। ଆଉ ସେ ରାଜନୀତିରେ ପଶିବାକୁ ଇଚ୍ଛା ନାହିଁ।
ଆଜ୍ଞା, ଆଜ୍ଞା ଠିକ୍, ଠିକ୍, ଠିକ୍। ହଉ କୀର୍ତ୍ତନ କରିବା ଆଜ୍ଞା। ଠିକ ଅଛି ବାବୁ ସାହେବ ରଖିଲି ତାହେଲେ ଆଜ୍ଞା।
ହଉ ପିଲା ରହିଲିରେ ହାଁ।
ହଁ, ହଁ, ହଁ, ହଁ ନମସ୍କାର। ଜୁହାର ହଉଛି।
ଜୁହାର ଜୁହାର।